ହାଲୋ ଇଦି କ ପଛପଟରୁ ଅଲଗା ସବୁ ଆବାଜ ଉରା ଶୁଭା ହଉଚି।
ନାଁ ନାଁ ମୁଁ ପୁରା ଫାଙ୍କା ସ୍ଥାନରେ ଅଛି।
ଫାଙ୍କା ସ୍ତାନ ଏ ନଲେ କୋଉ କୋଉ କେଉଁଠାରେ କହିଲେ ଆପଣ ମୁଁ ଜାଣିପାରୁନେଇ।
ମୁଁ ଅଛି ଆମର ଘରକୁ ପ୍ରବେଶ କଲା ବେଳେ ଡାହାଣ ପଟୁ ଗୋଟେ ରାସ୍ତାଟେଇ ଲମ୍ବା ରା ସ୍ତାଟେ ପଡ଼ିଛି।
ଜ୍ଞା
ଆମର ଏପଟ ଘରୁକୁ ପ୍ରବେଶ କରିବା ପାଇଁ। ମୁଁ ସେଇଠି ବସିଚି।
କେଉଁଠି ପ୍ରବେଶ କରିବା ପାଇଁ।
ଆସିଲା ପରେ ଚଉଁରା ବାଟ ଦେଇ ଡାହାଣ ପଟୁକୁ ଗୋଟେ ପ୍ରବେଶ ଦ୍ଵାର ଅଛି। ତା ଟା ପଡ଼ିକି ଲମ୍ବା ରାସ୍
ଓ ହୋ ଆମର ଯୋଉ ନୂତନ ପଟରେ ତ ନୂତନ ଯୋଉ ଗେଟ ଲାଗିଚି ସେଇ ପଟରେ।
ହଁ ହଁ ହଁ। ସେଇପଟରେ ମୁଁ ଅଛି ନୂତଲ ଫାଟକ ଲାଗିଚି ଯୋଉ ପଟେ। ସେଇପଟେ ମୁଁ ନୂତନ ଫାଟକ ଫାଟକ।
ହଁ ହଁ।
ସେଇପଟେ ମୁଁ ବସିଛି କାରଣ ଆପଣ ଦେଖିଥିବେ ଆପଣଙ୍କୁ ମୁଁ ଦୃଷ୍ଟିରେ ଆସୁନି କି?
ନାଇଁ ନାଇଁ ମୁଁ ତମେ ଆସୁନା ମୁଁ ଆସୁଥିବି ମୁଁ ବାହାରାରେ ଠିଆ ହେଇଛି କିନ୍ତୁ ତ ଆପଣ ଆସୁନାହାନ୍ତି।
ନାଇଁ ନାଇଁ ମୁଁ ଆସିପାରିବି ନାହିଁ କାରଣ ମୁଁ ବସି ଯାଇଚି ଗୋଟେ ସ୍ଥାନରେ।
ଓହୋ।
ଆଉ କଣ କହୁଥିଲି କି? ଆପଣ ଏତେ ସାହିତ୍ୟ ପଢୁଥିଲେ। ସେଥିରେ ଆପଣଙ୍କ କିଛି ବିଷୟବସ୍ତୁ ଥିଲା ମନ ଥିବ।
ସାହିତ୍ୟ ତ ମୁଁ କିଛି ଜାଣିିନାହିଁ କିନ୍ତୁ ଯୋଉ ପଡୁଥିଲି ମୁଁ
ନା ମୁଁ କୋଉ କଣ ବିଷୟବସ୍ତୁ କିଛି ମନେ ଥିବ କଣ ନା ଯେମିତି ଆମେ ପଢୁଥିଲେ ପ୍ରତିଶବ୍ଦ। ବିପରିତ ଶବ୍ଦ। ରୁଢି ପ୍ରୟୋଗ ଆଉ ଆଉ ଯୋଉଟା ଉପସର୍ଗ। ଯୋଉଟାକି ତୁମର ବ୍ୟାକରଣ ରେ।
ହଁ ହଁ। ଆଉ ମୁଁ ଯୋଉ ଇତିହାସ ଯୋଉ ପଢେ ଆମ ର ସେଉରା ସବୁ ଯୋଉ ପଢେ। ସିଏ କଣ କହିଲେ ଯେ ସିଏ ଆମର ଉଁହୁଁ କେତକ ସବୁ କଣ କହିଲେ? ଅସୁବିଧା କୋଉଠି କଁ ହେଲା ମାନେ ଆଧୁନିକ ଜିନିଷର ଅସୁବିଧା ଆଧୁନିକ ପରମ୍ପରା
ଓଡିଆ ପଢିଲା ମାନେ ଆମକୁ ପୁରା ସାହିତ୍ୟିକ ଓଡିଆ ଭାଷା ହିଁ ପ୍ରୟୋଗ କରିବାକୁ ପଡେ ଯେମିତି ଆମର ଏଥିରେ ବିପରିତ ପଢାନ୍ତି। ସେମିତି ଭଲ ମନ୍ଦ ଅ ପୁଅ ଝିଅ ତା ଦେହରେ ବିପରିତ ଥିବ ଆଶୀର୍ବାଦ ଅଭିଶାପ ଏସବୁ ଶବ୍ଦ ସବୁ ଥାଏ। ଯଉଟାକି ଆମେ ପ୍ରୟୋଗ କରିଥାଉ ସାହିତ୍ୟିକ ଭାଷାରେ। ହେଲା ସେମିତି ପ୍ରତିଶବ୍ଦ କଲେ ପ୍ରତିଶବ୍ଦ ମାନେ କଣ ନା ଆମକୁ କହନ୍ତି ଗୋଟିଏ ନାଁ କୁ ଦିଟା ଅର୍ଥ।
ହଁ।
ବୁଝିଥିବ ସେଇଟା ଭଲରେ ଆଉ ରୁଢି ପ୍ରୟୋଗ କଲା ବେଳେ ସେ ରୁଢି ପ୍ରୟୋଗ ତ ବହୁତ ଅଛି ସମସ୍ତେ ତ ଏତେ ମନ ରଖି ପାରନ୍ତିନି। ଯେତିକି ଯିଏ ମନେ ରଖନ୍ତି କୁହନ୍ତି ଆଉ।
ମାନେ ବୁଝିପାଇଲି ନାହିଁ।
ରୁଢି ରୁଢି ପ୍ରୟୋଗ କଲା ବେଳେ ସମସ୍ତେ ସବୁ ମନେ ରଖି ପାରନ୍ତିନି। ରୁଢିର ଅର୍ଥ କଣ ଗୋଟିଏ ଅର୍ଥକୁ ପ୍ରତି କ୍ଷେତ୍ରରେ ତାକୁ ପ୍ରୟୋଗ କରିବା ପ୍ରତି ଶବ୍ଦରେ ପ୍ରୟୋଗ କରିବା ପ୍ରତି ବ୳ କରଣରେ ବି ତାକୁ ସୂତ୍ର କରାଯାଏ।
ହଁ ବୁଝିଲି।
ଯେମିତି ଗୋଟିଏ ରୁଢି ହଉଛି ତୁଳସୀ ଦୁଇ ପତ୍ର ରୁ ବାସେ ବୁଝିପାରୁଛୁ ଆଉ ତମେ ଯଦି ଜାଣିଥିବ କିଛି ରୁଢୀ ମତେ କହିପାର। ତୁଳସି ଦୁଇ ପତ୍ର ରୁ ବାସେ ର ଅର୍ଥ କଣ?
ବିପରୀତ ବିପରୀତ ଶବ୍ଦ।
ନା ନାଇଁ ଆମ ରୁଢିରେ ତୁଳସୀ ଦିଇ ପତ୍ରକୁ ବାସେ ତାର ଅର୍ଥ କଣ?
ଶୁଭ ଶୁଭା ଗଲାନି ଆଉ ଥରେ କ
ତୁଳଶୀ ତୁଳସୀ ତୁଳସୀ ଦୁଇ ପତ୍ରରୁ ବାସେ ଆର ଅର୍ଥ କଣ?
ତୁଳସୀ ଦୁଇପୁତ୍ର ବାସେ ମାନେ ମୁଁ ଜାଣିନାହିଁ ଆପଣ କଣ ଜାଣିଛନ୍ତି ତ କୁହନ୍ତୁ।
ଯେଉଟା କି ଖରାପ ହେଲେ ବି ହେଲା ଖରାପ ହେଲେ ବି ସେଟା ଯୋଉ ବାସେ। ରେ ତାକୁ ପ୍ରତିଫଳିତ କେମିତି କରେ କହିଲ ଯେମିତି କି ଯେ ଖରାପ ଭଲ ଭଲରେ ପରିଣତ କରିବା।
ହୁଁ
ଭଲ ଲୋକ ଭଲ ଲୋକ ଯିଏ ସେଟା ତୁମକୁ ମାନେ ବାହାରକୁ ଦେଖାଯିବ ସେ।
ହଁ
ଅର୍ଥ ଅଛି ତାକୁ ମାନେ ମୁଁ ଭଲରେ ବ୍ୟାଖ୍ୟା କରିପାରୁନି।
ହଁ ଯୋଉ ଯେତକି ଜାଣିଛନ୍ତି ଆପଣ କୁହନ୍ତୁ ଆପଣ କଣ ବୈଜ୍ଞାନିକ। ନା କଣ ତ ସବୁ ଜାଣିଛି ସେ ଅଳ୍ପ କିଛି ବି ଜାଣିଛନ୍ତି। ସେଇ ରା କୁହନ୍ତୁ।
ହଁ ହଁ ଯହେଲେ ବି ଏଇନା ଆପଣଙ୍କ ର ପଢା ଟାଇମ ଟା ତେଣୁକରି ପଢାରେ ଭଲ। ପଢା ସମୟରେ ଆପଣଙ୍କୁ ଫୋନ କରିବାଟା ମତେ କିଛି ଉଚିତ ଲାଗୁନି।
ଆପଣଙ୍କୁ ବି ତ ଉଚିତ୍ ଲାଗୁନାହିଁ ମତେ ବି ଉଚିତ୍ ଲାଗୁନାହିଁ।
ଆଉ ଛାଡ ଏଇ ସମୟରେ ଟିକେ ବାର୍ତ୍ତାଳାପ କରିଦିଅ। ତାପରେ ଦେଖିବା ନିଜ ନିଜ କାର୍ଯ୍ୟରତ ହବା। ତାପରେ ପୁଣି ବସିବା ଆଉ। କଣ ହଉଚି ଆଉ ଏ ଯାହାହେଲେ ବି ସବୁ କ୍ଷେତ୍ରରେ ଆମକୁ ସମୟ ଦେବାକୁ ସମସ୍ୟା ପଡିବ। ପାଠ ରେ ହଉ ସାଠ ରେ ହଉ ଦୋରେ ହଉ
ହଁ ଯେକୌଣସି ରେ ହଉ ଯାହା ହେଲେ କିଛି ନା କିଛି କରିବାକୁ ପଡିବ। ବୁଝିପାରିଲେ। ବହୁତ କିଛି ଅଛି ଯେ ଆମେ କରିବାକୁ ଆମେ କରିବାକୁ ଆଗକୁ ପଡିବ।
ହଁ ଆଉ ହଁ ହଁ ନିହାତି ପରିବାର ନା ଆଉ ଏଇ। ବି କିଛି କରିହବ।
ହଁ କରିହବ ଆପଣ ଯେମିତି ଏଇନା କିଛିଟା କାର୍ଯ୍ୟ କରୁଛନ୍ତି। ବୁଝିପାରଲେ ଆଗକୁ ବି ବହୁତ କିଛିଟା କାର୍ଯ୍ୟ କରିବେ ନ କଲେ କେମିତି ହବ। ଆଉ ମଧ୍ୟ ଶୁଣିଲେ।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
ଏଇ ଯୋଉ ଆମର କଣ କହିଲ ମୁଁ ଏବେ ଯୋଉ ପଢୁଥିଲି ଇତିହାସ ବହିଟା ସେ ଥିଲା କଣ କହିଲ। ଦାରିଦ୍ର୍ୟ କେମିତି ଦାରିଦ୍ର୍ୟ ହେଇଯାଉଛନ୍ତି। ସେ ୟୁରୋପ ରେ ବହୁତ ସଙ୍କଟ ଆସିଲା।
ଦରିଦ୍ର ଯୋଉମାନେ ହୁଅନ୍ତି ଆମର ବାହା ର ଦେଶ କଥା ଛାଡ ଆମ ଓଡିଶାରେ ବି ବହୁତ ଦାରିଦ୍ରତାର ସମ୍ମୁଖୀନ ହଉଛନ୍ତି ଲୋକମାନେ।
ହଁ ବହୁତ ଲୋକ ସମ୍ମୁଖୀନ ହଉଛନ୍ତି।
ଆମ ଯେତେବେଳେ ଉଣେଇଶଶହ ଅନେଶତ ମସିହାରେ ବାତ୍ୟା ହେଇଥିଲା।
ହଁ।
ସେଇଟା ହଉଛି ଆମର ଥିଲା ବାତ୍ୟା ନାଁ ଥିଲା ହଉଛି ମହାବାତ୍ୟା ସେଟା କିଏ ହଉ ବାତ୍ୟା ତା ପରେ ପରେ ବି ବହୁତ ଗୁଡଏ ବାତ୍ୟାରେ ଆମେ ସମ୍ମୁଖୀନ ହେଲେଣି। କିନ୍ତୁ ମହାବାତ୍ୟା ର ଯୋଉଟା ଭରଣ ପୋଷଣ ଏ ପର୍ଯ୍ୟନ୍ତ ହେଇ ପାରୁନାହିଁ।
ହୋଇପାରିନାହିଁ ବହୁତ କେତେ କେତେ ଜାଗାରେ କେତେ କଣ କଣ କ୍ଷତି କ୍ଷତି ହେଇଯାଇଛି ଆମ ଓଡିଶାର।
ଫୁଣି ଗୋଟେ ବଡ ଆଘାତ ଦେଇଥିଲା ଦୁଇ ହଜାରେ ହଁ ଉଣେଇଶି ମସିହା ମସିହା ଫନି ନାମକ ବାତ୍ୟା।
ହଁ ପନି ନାମକ ବାତ୍ୟା ସେଥିରେ ବି ବହୁତ ଲୋକଙ୍କର କ୍ଷୟକ୍ଷତି ହେଇଛି।
ହେଇଥିଲା ସେ ଦୀର୍ଘ କେତେ ବର୍ଷ ପରେ ପୁଣି ଏମିତି ଗୋଟେ ବାତ୍ୟା ସମ୍ମୁଖୀନ ଓଡିଶାବାସୀ ହେଇଥିଲେ।
ହଁ ବହୁତ କ୍ଷୟକ୍ଷତି ହେଇଥିଲା ଲୋକମାନେ ବହୁତ ଲୋକ ମାନଙ୍କର ଘର ବି ଉଜୁଡି ଯାଇଥିଲା ଯେ
ଏପର୍ ଏପର୍ଯ୍ୟନ୍ତ ଅଛନ୍ତି ସେ ସେଇ ଦାରିଦ୍ର୍ୟତାରୁ ଉଠି ପାରୁନାହାନ୍ତି।
ନାଇଁ ନାଇଁ ସେ ବହୁତ ହୁଁ ଅଥବା ଆମ ଓଡିଶା ସରକାରଙ୍କୁ ଧନ୍ୟବାଦ ଦବା କଥା ଯେ ହଁ ସେଇ ସମୟରେ ବି ସେ ସବୁ ଲୋକଙ୍କ ପାଖରେ ସବୁ ସମୟରେ ଠିଆ ହେଇଛନ୍ତି ସେଇ ସମୟରେ ଅଧିକା କରି ସେ ଲୋ ଲୋକଙ୍କ ପାଖରେ ଠିଆ ହୋଇଛନ୍ତି ଲୋକଙ୍କର ସବୁ କାର୍ଯ୍ୟକୁ କରିଛନ୍ତି ଆଉ ଯେ ଯେତେ ଯେତେ ପାରୁଛନ୍ତି ସେତେ ତାଙ୍କୁ ସାହାଯ୍ୟ କରୁଛନ୍ତି।
ନା ଲୋକମାନଙ୍କୁ ବି ମାନେ ବହୁତ୍ ଲୋକମାନଙ୍କର ବି ବହୁତ ଆଦେହରେ ଯୋଗଦାନ ରହିଛି ଲୋକମାନେ ବହୁତ ଲୋକଙ୍କୁ ଏମିତି ଦରିଦ୍ର ଲୋକ ହୁଅନ୍ତୁ ମାନେ ଯୋଉମାନେ କି ଅସହାୟ ଲୋକଙ୍କୁ ବି ବହୁତ ସାହାଯ୍ୟ ମିଳିଛି।
ହଁ।
ଏପର୍ଯ୍ୟନ୍ତ ବି ସେ ପୂର୍ବ ସରକାର ଥିଲା। କରିଥିଲା ଏପର୍ଯ୍ୟନ୍ତ ବି ଏଇ ଏବେ ଯୋଉ ନୂଆ ସରକାର ବି ଆସିଛନ୍ତି ସିଏ ବି କରୁଛନ୍ତି।
ହଁ ବହୁତ ଏ ସବୁ ସରକାର କରୁଛନ୍ତି କିନ୍ତୁ ଆଉ ଫନି ବାତ୍ୟା ବିଷୟରେ ଯୋଉଠୁ କଥା ହଉଥିଲେ?
କିଛି ଏମିତି କିଛି ଜାଗା ରହିଯାଇଛି ଯେମିତି କିି ଆମର କୋଉ କୋଉ ଜିଲ୍ଲା ଯେ ବହୁତ୍ ଜିଲ୍ଲା ଅଛି ଯେ ତାଙ୍କ ସରକାରଙ୍କ ସହାୟତା ହଁ ପହଞ୍ଚି ପାରୁନାହିଁ। ସେ ସେଥିରୁ ବଞ୍ଚିତ ବହୁତ ସରକାରଙ୍କ ସହାୟତାରୁ ବଞ୍ଚିତ ରହୁଛନ୍ତି।
ହଁ ହଁ ବହୁତ ତ ରହୁଛନ୍ତି କିନ୍ତୁ ସରକାର ବି ସେଥିପାଇଁ ବି ବହୁତ କିଛି କାର୍ଯ୍ୟ ବାହାର କରିଛନ୍ତି ଯେ ତାଙ୍କ ପାଖକୁ ସବୁ ଜିନିଷ ଆମର ପହଞ୍ଚିପାରୁ। ଯେମିତି କିି ରାସ୍ତା ହଉ ଖାଦ୍ୟ ହଉ
ଭଲ ଜିନିଷ ଗୋଟେ ହଉଛି ଯେ ଲୋକଙ୍କର ଏବେ ଯୋଉ ଆମର ଯୋଉ ଯେମିତି କିି କୋଆ କହନ୍ତି ଆମର ଫୋନ ମାଧ୍ୟମରେ। ଲୋକଙ୍କର କିଛି ସ ରହୁଛି ଯେ ତାଙ୍କ ମାଧ୍ୟମରେ ସରକାରଙ୍କ ଦ୍ଵାରା ବି ପହଞ୍ଚି ପାରୁଛ ଖବର ବି ପହଞ୍ଚି ପାରୁଛି।
ହଁ ବହୁତ ବହୁତ ସରକାର ବହୁତ ତ କଣ କହିଲେ ଉପକାରୀ ହଉଛନ୍ତି। ଆମକୁ ହଉ କିିବା ବହୁତ ଛୋଟ ଛୋଟ ଯୋଉମାନେ ଖାଦ୍ୟ ପାଉନାହାନ୍ତି।
ଏମିତି ବାତ୍ୟାରେ ବି ବହୁତ ଜାଗାରେ ବିଦ୍ୟୁତ ବିଚ୍ଛିନ୍ନ ହେଇକି ଏପର୍ଯ୍ୟନ୍ତ ବି ଅଛି। ବିଦ୍ୟୁତ ସଂଯୁକ୍ତ ହେଇପାଇପାରି ନାହିଁ।
ଆ ବହୁତ ଜାଗାରେ ସେ ଯାଗାରେ ମାନେ ବହୁତ ତଳ ଏରିଆରେ ବହୁତ ଅଛି ସେଗୁରା।
ଆମର ଆମ ଯୋଉ ରାଷ୍ଟ୍ରପତି ଅଛନ୍ତି ଏବେ।
ହଁ।
ରାଷ୍ଟ୍ରପତି ଅଛନ୍ତି ସିଏ ହଉଛନ୍ତି ଆମର ଗୋଟେ ଜିଲ୍ଲାରୁ ଅଛନ୍ତି କୋଉ ଜିଲ୍ଲାରୁ ଆମର କି ମାଲକାନଗିରି ଜିଲ୍ଲାରୁ। ହେଲା ଅଛନ୍ତି ତାଙ୍କ ଜିଲ୍ଲାରେ
ହଁ।
ମାନେ ଉନ୍ନତି କଲେଣି ଆଉ କିଛି ଲୋକ ବି ଏସବୁ ଜିନିଷ ମାନେ ସହାୟତାରୁ ବଞ୍ଚିତ ଅଛନ୍ତି।
ହଁ।
ତଥାପି ଏବେଠୁ କାର୍ଯ୍ୟରତ ମାନ ଅଛନ୍ତି କିଏ କହିଲେ ଆମ ରାଷ୍ଟ୍ରପତି ବହୁତୁ-ଉ-ଉ-ଉ ଲାଗିଛନ୍ତି-ଇ-ଇ-ଇ ତାଙ୍କର-ଅ-ଅ-ଅ ଜିଲ୍ଲାକୁ ଆମର ଦେଶକୁ ଉନ୍ନତି କରିବାରେ।
ହଁ ବହୁତୁ ବହୁତୁ ଯେହେତୁ ସେ ଆମ ଓଡିଶାରେ ଅଛନ୍ତି ଆମ ଓଡିଶା କୁ ବହୁତ ପ୍ରକାର ଉପକାର କରୁଛନ୍ତି ଯେ ଚାକିରୀ ହଉ କି ଯେକୌଣସି ହଉ କୋଉଠି କଣ ହେଲା କୋଉଠି କଣ ନାହିଁ
ଏବେ ଯୋଉ କରିଥିଲେ ନିଯୁକ୍ତି ମେଳା କରିଥିଲେ ବହୁତୁ-ଉ-ଉ ପିଲା ବହୁତୁ ବର୍ଷର ପି ମାନେ-ଏ-ଏ ଚେଷ୍ଟା ଫଳରେ ବି ଏବେ ବି ନିଯୁକ୍ତି ପାଇଛନ୍ତି। ଆଉ ବହୁତ ଜାଗାରେ ନିଯୁ କ୍ତି ବି ହଉଛନ୍ତି ବହୁତୁ ଶିକ୍ଷା କ୍ଷେତ୍ରରେ ହଉ ଡାକ୍ତରୀ ମାନେ କ୍ଷେତ୍ରରେ ହଉ। କି ଆମର ଯନ୍ତ୍ରୀ ଯନ୍ତ୍ରୀ ବିଭାଗରେ ହଉ।
ହଁ।
ସେ ମାନେ ବହୁତୁ ଭଲ ଭଲ ସୁଯୋଗ ମିଳିଛି ତାଙ୍କୁ।
ହଁ ବହୁତ ପ୍ରକାର ସୁଯୋଗ ଦଉଛନ୍ତି।
କିନ୍ତୁ ଏବେ ପ ପଢା ପିଲାଙ୍କ ପାଇଁ ଯୋଉ ଆମର-ଅ-ଅ ଉ-ଉ ହୁଏ ସବୁବେଳେ ବୃତ୍ତି ପଢା ପିଲା ଜଣ ସ ସ୍କୁ ସ୍କୁ ସ୍କୁଲ ମାନେ ବିଦ୍ୟାଳୟ ମାନଙ୍କର ହଉ ଆମର-ଅ-ଅ-ଅ ବିଶ୍ୱବିଦ୍ୟାଳୟ ହଉ କି ଯେଉଁଠୁ ହଉ ସବୁ ତାଙ୍କୁ ଏବେ ବୃତ୍ତି ମାଧ୍ୟମରେ ବି ପିଲାଙ୍କୁ ସହାୟତା ପାଉଛନ୍ତି। ଯଉମାନେ ତାଙ୍କ ପଢା-ଆ ପାଇଁ ବହୁତୁ ସାହାଯ୍ୟ ବି ହଉଛି।
ହଁ। ସବୁ ପ୍ରକାର ସାହାଯ୍ୟ କରୁଛନ୍ତି ଆମ ହେଲା ପ୍ରଥମ ହେଲା ସରକାର ତା ପରେ ହେଲା ଆମର କିଏ କହିଲ ନିଜ ବାପା ମା ବହୁତ ପ୍ରକାର ସୁବିଧା ସହଯୋଗ କରୁ ଛନ୍ତି ନା ଯେକୌଣସି ବାଟର ଆମ ପଇସା ଆଣିକି ଆମ ଯୋଗ ଆଣୁ କରୁଛନ୍ତି।
ହଁ ହଁ। ହଉ ଏବେ ଆପଣ ବୋଧେ ପାଠ ପଢିବେ ଆପଣଙ୍କୁ ବହୁତ
ହଉ ମୁଁ ଫୋନ ଟା ରଖୁଛି ତମକୁ ପରେ କେତେବେଳେ କଥାବାର୍ତ୍ତା ହବା ହଉ ରଖୁଅଛି ନମସ୍କାର।